କେବେ
ଶୁବୁଛି ପୁଣି ମଝିରେ କଣ ଅସୁବିଧା ହଉଛି ଆଉ କଟି ଯାଉଛି ଆଉ।
ହୁଁ ହୁଁ ମୋ ହାତ ବାଜି କଣ କେଜାଣି କଲଟା କଟିଗଲା ସେତେବେଳେ ଆଉ। ଠିକ ଅଛି ଆଉ ତମର ଲାଇନକିନ୍ତୁ ଥିଲି ପ୍ରାୟ ମାନେ ହଁ। ସମାନ କାଟିିଲି। ହଁ ପରା ମୁଁ ଜାଣିନି ମୋତେ। ପଳେଇ ଆସିଲା ଆଉ କଣ ଅଟୋମଟିକ ପଳେଇ ଆସୁନି କଟିକ କଟିକି ଦାଖଲ କରନ୍ତି ଯଉ। ହଁ ତାର ସବୁ ବାକି ସେଇ ତ । ମୁଁ ଯେମତି ଜାଣିଲି ବାଇ ଚାନ୍ସ କଣ ହେଲା କଟିଗଲା ଆଉ। ଯାହେଲା ହେଲା ଆଉ ଦେଖାଯାଉ ଆଜି କଣ ରୋଷେ ସେଇ କରିଛ। ଆଜି ସେଇ ଚିଙ୍ଗୁଡି। ଆଉ। ହଁ ଚିଙ୍ଗୁଡ଼ି ସେଇପୋଟଳ। ଥିଲା ନା ସେଭଳି । ପୋଟଳ ଆଳୁ ପୁରା ସେ ମେଞ୍ଚେ ନେଇ ଆସିଥିଲେ। କଣଥିଲା କି ଚିଙ୍ଗୁଡି ପୋଟଳ ଆଳୁ କଷି ଦିଏ ଆଉ। କୁନ୍ଦୁୁରୀ କୁନ୍ଦୁରି ଜାଣିଛ ତ। କଣ କଣ ହୁ କୁନ୍ଦୁୁରି କୁ ଭାଜିଥିଲେଉ କୁନ୍ଦୁରକୁ ସେରେ ଟିକେ ସିଝେଇକି ତାପରେ ଆଳୁ ଦେଇକି ଭାଜିଥିଲି। ଆଉ ଡାଲି ଆଉଉ ରାତିରେ ରୁଟି କରିବି ତାପରେ ସେ ଅଣ୍ଡା ଫଣ୍ଡା କଣ ଖାଇବେ ସେ ଚିଙ୍ଗୁଡ଼ି ଖାଉନି ଗୋଟେ ଝିଅ ତାକୁ ଇଚ୍ଛା ନାହିଁ ତ ତା ତାଙ୍କ ପାଇଁ ରୁଟି କି ଅଣ୍ଡା ଫଣ୍ଡା କଣ କରିବି ତା ହ ଅଣ୍ଡା କଣ କରିବ ଖାଇବ। ସି ତା ମନ ହବ ନହେଲେ ସ୍ ଏ ନଲେ ଆଉ କଣ କରିବ ବେଳେ ବେଳେ ରାତିରେ ମ୍ୟାଗି ଖାଇ କରି ଖାଇଦିଏ। ସେ ଇଚ୍ଛା ହବ ଯାହା ହଉ ସେଥିପାଇଁ ମୁଁ କରିନି କିଛି ଆଉ। ସବୁ ପଚାରିକି କରିବି ସେଥିରେ ଅନଲାଇନ୍ କ୍ଲାସ୍ କରୁଛି ତେଣୁ ମ ସେପଚ କ୍ଳାସରିଲ ଖରିଲ ସେ ଅବସାରେ କଣ କରିବି ଆଉ।
ହୁଁ ହୁଁ ଆଉ ଟାଇମ କେତେଟା ହେଇଚିକି
ହଁ ଆଠଟାଁ ନାଇଁ ଖେଳ ଦେଖୁଥିଲେ ତ ବସିକି ଏବେ ଚାଲିଛି ନା ଆଇ
ତମେ ତଥାପି ସୋଉ ସୋଉ କେତେ କେତେବେଳ ହଉଛି?
ଆମେ ସୋଉ ଏ ଦଶଟା ସାଢ଼େ ଦଶଟା ଏଗାରଟା ସୁଧା ସବୁ କାମ ସରିଯାଉଛି। ଯ ମତେ ତ ନିଦ ହୁଏନି ମ ଟିକେ ଲେଟ୍ ମୁଁ ଉଠିବ ମାନେ ମୋର ଲେଟ୍ ନ ନାଇଁ ସେ ଟାଉନ ଏରିଆ ନା ମୁଁ ସେଇଥିପାଇଁ ପଚାରିଲି ଏ ଲଟେ ରେ ଶୁଅନ୍ତି। ନା ନା ମୁଁ ଆମ ଘରେ ନିଦ ହୁଏନି ଟିଭି ଦେଖିକି ବହି ଏପଟେ ଇଆଡ଼ ସିଆଡେ ଫୋନ୍ ଦେଖି ଟିଭି ଦେଖିକି ଲେଟ୍ କରୁ ଆଉ ଯେତେବେଳେ ପାଠ ପାଠ ପଢ଼ୁଥିଲି ଶୀଘ୍ର ଲୋକ ପାଠ ପଢିବାକୁ ବସିଲା ବେଳକୁ ମୁଁ ବୁଲାବୁଲ ଆଲ ବା ନିଦ ବି ହଉନି
ତମର ଦିଦି କ୍ଵାଲିଫିକେସନ କଣ?
ହଁ ଏମ ଏମ୍ଫିଲ୍
ହଁ।
ଏମ ଫିଲ ଇନ୍ ଓଡ଼ିଆ ଲିଟରେଚର୍ ଓଡ଼ିଆ ଓଡ଼ିଆ ସେଇଆ ସେଇଥିରେ ଆଉ
ଛୁଆଙ୍କୁ ବି ପୁରା ପାଠ ପଢେଇ ମଣିଷ କରିଦେଇଛନ୍ତି।
ଆଚ୍ଛା। ହୁଁ ହୁଁ।
ତାପରେ ଡେଲି ଯିବା ମୁଁ ଛାଡିଥିଲି ବାହାର ଆଉ। କଣ କରାଯିବ ଏଠି ଆସି ରହିଲେ ଆଉ କୋଉଠି ଆଉ ଓଡ଼ିଆ ଲିଟେରଚର ଆଉ ଏଠି କଣ କାମ ତ ଡେଲି ଆଉ ଆଚ୍ଛା ଆଉ ଆଉ କଣ ଏଠି ତ ମୁଁ ଓଡିଆ ପାଠ ପଢୁଛି ନା ଓଡିଶା ବାହାରେ ଓଡିଶା ଓଡିଆ ପାଠକୁ କିଏ ପଚାରେ? ଆଉ ଅଲଗା କୋର୍ସ କରିଥିଲେ ଅଲଗା ଅଲଗା ଅଲଗା ପାଠ ପଢ଼ିକି ଯୋଉ କଣ କଣ ସ୍କୁଲ୍ ଫୁଲରେ ବତେ ମୁଁ କହିଲି ନାଇଁ ନାଇଁ ସ୍କୁଲ ଫୁଲରେ ମୁଁ ଆଉ ମାନେ କଲେଜରେ ଯେ ବଡ ପିଲାଙ୍କୁ ପଢ଼େଇ ହେବ ବୁଲ କିଏ ମୋର ସମ୍ଭାଳିବ? ଚାଳିଶ ପିଲା ଥିବେ ହୁଁ ହୁଁ ଆଉ ସେଗୁରା ହବନି ତେଣୁ ମୁଁ ଆଉ ଆଉ ଇଚ୍ଛା କଲିନି ଆଉ। ପିଲା ଇଚ୍ଛା କଲନି ଆଉ। ଆରେ ସେଇଆ ଦେଖୁଛି ମନ ଦୁଃଖ ହଉଚି ସାଙ୍ଗସାଥି ଅ
ହୁଁ ହୁଁ
ହୁଁ ହୁଁ ସବୁ ଲେକ୍ଚରର ସବୁ ନାଇଁ ତମ କଥାବାର୍ତ୍ତା ମାନେ ଲାଗୁଛି ମାନେ ଯେମତି ତମେ ଶିକ୍ଷିତ ଲୋକ ସେଇ ଟାଇପର ମତେ ପ୍ରଥମରୁ ମୁଁ ପଚାରେ ତମକୁ ମାନେ କଣ ତମର ଶିକ୍ଷା ମାନେ କ୍ୱାଲିଫିକେସନ କଣ ପଚାରିବି ବୋଲି ମୋର ଆଉ ସୁଧା ମ କେତେ କଥା ହେଇ ତମ ସ କଲେଜ କଥା କହୁଛ ତମେ ତ ବହୁତ ସାନ ସାନ ପିଲା କହୁନଥିଲ ଯାଉଥିଲ ଭୁବନ କଲେଜ ସ୍କୁଲରେ ହଁ ବା ସାଇକେଲରେ ହଁ ହଁ ହଁ ମ ବେଳୁକୁ ସାଇ କେଲ କଲ ସାଇକେଲ ଆମେ ବହୁତ ସାନ ଲାଗୁଛି ମାନେ ଲାଗୁଛି ନୁହଁ ବହୁତ ସାନ ହଁ ଝିଅ ମାନେ ସବୁ ଜବ୍ କଲେଣି ମାନେ ଜବ୍ କରିନି ଝିଅଙ୍କର ମୋର ଏକୋଇଶ ବର୍ଷ ଏକୋଇଶି ହଁ ଆଚ୍ଛା ବଡ ଝିଅ ହଁ ବ ଏକୋଇଶି ଆଉ ଜଣଙ୍କୁ ଆଉ ଏ ଦି ବର୍ଷ ସାନ ତାଠୁ ଉଣେଇଶ ଚାଲିଚି ଆଉ ଦି ବର୍ଷ ଆଉ ଦିଇଟା ଝୁଅ ସେଇଉଷରେ ଆଉ ଚାକିରୀ କରିନାହାନ୍ତି କରିବେ ଆଉ ବସିଛି ବସ ଲାଗିଯିବ ଚାକିଲାଉ ସେ ମୁ ତାଙ୍କର ବି ଇଚଛା ଲାଗିଛି ଆଉ କଣ ଆଉ କିଛି କରୁନ େଶ ଲାଗି ସେ ତାଙ୍କ ପଢୁଛନ୍ତି ମୁଁ ତ ଓଡ଼ିଶା ବାହାରେ ଓଡ଼ିଆ ମୋର ପାଠ କଣ ଖାଲି ମାନେ ଜଗିବା କଥାଢ଼ ପଢ଼ କହିବା କଥା ଏତିକି ଆଉାନ ଥିଲାବେଳେ ଯାହାକି ଦେୁଥିଲି ବଡ଼ ହେଲା ପରେ ସେତିକି ବି ଗାଇ କରିବା କଥା ଆିକାଲି ପ୍ୟଣ୍ଟ ସେତିକି ବି ମାନେ ଗାଇଡ କରିପାରୁନାହାନ୍ତି ମାନେ ଏଇ ଯେେତୁ ମାନେ ସେ ଚାକିରି ମାନେ କଲେୁଁ ହୁଁ ସେମତି ତ ମୁଁ ସେ କହୁନି ମୋ ସଙ୍ଗି ଲେ ନିହା ଜଣେ କ ସାଙ୍ଗେ ସ ଏଚଓ ସୁ ହେଇଗ ଡିପାର୍ମେଣ୍ଟରେ ସ ଅନ୍ୟ ସବୁ ସାଙ୍ଗଥି ସବୁ ସିନିୟର ହେଇକି ଏଚ ଚଟି ହେଲେଟି ସବୁ ଭଳିଆ କଥାବାର୍ତେବେଳେ ହେଉୁ ତୁ ଛାଡ଼ି ଗଲୁ ଆଉ ଏତେ ମାନେ ସବୁ ଧର୍ମା ପ୍ରବଳ ପାଉଛନ୍ତି ମନ ଦୁଃଖ ହଉଛି କଣ କରିବା ଭାଗ୍ୟରେ ନାହିଁ ଆଉ କଣ କରିବା ଯିବ ସେଇଟ ଭାବ। କିବେଳେ ବୋଡେ ମନ ଦେୁଖ ହଉଛି ସେମାନଙ୍କର। କଥାବ୍ରାତା ହେଲେ ସବୁ ଅବଶୋଷ ରହିଯିବ ଦିଦି ତମେ ଏତେ ପଢିଲ ମାନେ ଯିବ
ଇଛା ହଁ ହ୍ୟାଲୋ ସୁଵିଲାନି। ନା ସେପରା ସୁବୁ ପରିଶ୍ରମ ସବୁ ମାନେ କହନ୍ତିନି ନବେ ପରସେଣ୍ଟ ପରିଶ୍ରମ ହେ କଣ।
ବୃଥା।
ସବୁ ଭାଗ୍ୟ ମାନେ ପହଞ୍ଚି ଓଲଟା ଦଶ ପରର୍ସେଣ୍ଟ ପରେ। ମ ଯାହା ତମେ କଷ୍ଟ ନବେ। ପ୍ରସେଣ୍ଟ ଭାଗ୍ୟ ତମର ଯଦି ଭାଗ୍ୟ ନହିଁ କଉଠି କଣ କରିବ ଯେତେ ବାଡି ଛାଟି ହେଲେ କଣ ହବ। ସେମିତି କଥା ଆଉ। ସେ ଦେଖୁ ଯୋଉମାନେ ସବୁ ପଢୁନଥିଲେ ଫେଲ୍ ହେଉଥିଲେ ସେମାନେ ସବୁ ସବୁ କେମିତି ବିଡି ଫିଡ଼ କରି ସବୁ ଟିଚର ସବୁହେଇଛନ୍ତି ସବୁ ଗୋଟେ ଗୋଟି ଟିଚର ଟିଚର ପ୍ରାଇମେରୀ ସ୍କୁଲ ସବୁ ଅଛନ୍ତି ଓଡ଼ିଶାରେ ଆଜିକାଲି ଟିଚର ମାନଙ୍କ ଦରମା ବି କିଛି କମ ନୁହେଁ। ଟିଚର ମନଙ୍କ ଦରମା ବି କିଛି କମ ନାହିଁ ବହୁତ ବଢିଆ ନହଁ। ହଁ ବହୁତ ଦରମା ନା ବର୍ତ୍ତମାନ ସମୟରେ। ହଁ ଟିକେ କଣ ମଝିରେ ମଝରେ ଟିକେ ଉଲମ୍। କେମିତି ହେଇଯାଉଛି ମୁଁ କହିଲି ଟିଚର ମାନଙ୍କର ବି ଦରମା କିଛି କମ୍ ନୁହେଁ ବର୍ତ୍ତମାନ ନାହିଁକି ପ୍ରବଳ ଦରମା ପାଉଛନ୍ତି ସବୁ। କହୁଛି ମୋ ସାଙ୍ଗ ଗୋଟେ ହେଡ ମିଷ୍ଟ୍ରେସ ଅଛି।
ହ୍ୟାଲୋ।